ହ୍ୟାଲୋ
ହ୍ୟାଲୋ। ବସ୍।
ହଁ କଣ କରୁଛ। ଞ୍ଚ। ହ୍ୟାଲୋ।
କହିଲି କଣ କରୁଛ।
ମୁଁ ଏଇ ଖାଇକି ଟିକେ ଗଢୁଛି ଏମିତି ଆଉ।
ମୋ କଥା ଶୁଭୁଛି ତ।
ର ହଁ ଠିକ ଟିକେ ଟିକେ ଶୁଭୁଛି କିନ୍ତୁ ଭଏସ୍ କ୍ଲିୟର୍ ହୋଉନି।
ହ୍ୟାଲୋ ଏବେ ଶୁଭିଲା, ହ ହଁ ଏବେ ସରିଲାଣି ମୋର ହଁ ସରିଲାଣି।
ଆଉ କଣ କରୁଥିଲୁ କି?
ହଉ ଆଜି ତମର ସପଟେ ପାଗ କେମିତି ହେଇଛି?
ପାଗ ତ ବର୍ଷା ପାଗ ହେଇଛି। ଟିକେ ବି ବର୍ଷା ହେଇଥିଲା ଏବେ ଟିକେ ହାଲକା ହାଲକା ହାକା ଖରା ଆଛି।
ଏବେ ଆର ବି ସେଇଆ। କାଲି ଟିକେ ବ ଷା ହେଇଯାଇଥିଲା ପୁରା।
ହଁ କାଲି ତ ସକାଳୁ ପୁରା ବହୁତ ବର୍ଷ ଷା ହେଇଥିଲା ହଁ।
କଣ ବର୍ଷା ପାଗରେ ଖରାପାଗରେ କଣ ସବୁ ଖାଇବା ପିଇବା ହେଇଛି?
ଆଜି ଆମର ହେଇଥିଲା ଭାତ ଡାଲି ଆଉ ଯେଉଁ ପାଳ ଛତୁ ପାଳ ଛତୁ ବେସର ଆଉ କୁନ୍ଦିରି ପୋଟଳଳୁ ଭଜା। ସାଗ ଭଜା ଅମ୍ବ ଖଟା ପୁରା ଦେଶୀ। ଆଉ ଯେତେ ପ୍ରକାର ଛତୁ ଖାଆନନ୍ତୁ, ପାଳ ଛତୁ ଟ ର ଅଲଗା ଗୋଟେ ଟେଷ୍ଟ୍।
ଆଛଆ ବାସନା ବି ଅଲଗା ତା ଟେଷ୍ଟଟ ବି ଅଲଗା। ବ ଭାଇ ଜ ଦରେ ଚାଲେ। ତଣ ପାଳଛ ତୁ ଭଲ ମିଳିବା ଆଜିକାଲି
ହୁଁ ନାଇଁ ଆମର ଏଠି ସକାଳୁ ବସ ସେମାନେ ପୁରା ବଢିଆ ଫ୍ରେଶ ପାଳ ଛତୁ ଆଣିକି ଦଉଛନ୍ତି ପାଣି ମି ସୁନାାଇନ୍ତି। ଏଠି ବିନା ପାଣି ବାଲା ଦେଖୁଛନ୍ତି ସକାଳୁ ସକାଳୁ। ମକ୍ଳୁ ଆଉ ସ ହୁଁ ଆଉ ସଧ୍ୟା ହେଲା ମନ ପାଣି ଫଣି ମିଶିକି ବିକୁଛନ୍ତିି। ଆମର ସକାଳୁ ବି ଅଣା ହଏ ଯେବେ ବଣା ହଏ।
କଙ୍ଗ ଡ଼ ଦେଲେ ଭଲ
ହୁଁ ଏପଟୁ ଭଲ ଅଛି ହଁ। ହଁ
ହଁ ଶୁଭୁଛି ଆପଣ ବୟସ କଟି ଯାଉଛି କଣ ପାଇଁ?
ତାହଲେ ଆପଣଙ୍କର ସେପଟେ ଭଲ ତାହେଲେ ବିକ୍ରି ହଉଛି।
ହୁଁ ଆମର ଏଠୁ ଭଲ ପନିପରିବା ମାଛ ମାଂସ ଛତୁ ସବୁ ଭଲ ଆଉ ଆଜି ତମର କଣ ରୋଷେଇ ହେଇଛି ଲଞ୍ଚ
ଯଉ ମାନେ ଟିକେ ଗାଁ ଆଡିଆ ଏରିଆ ରହୁଛି ନା ସେବେ ସକାଳଷ୍ଟ ଦେଇକି ଦରକାରୀ ଗୋଟେ ମାନେ ଇ ଯଦି ଦେଇକି ଗୋଟେ ଭଜା କରିଥିଲି ବମସାଗ ଭଜା
ହଁ ହଁ
ଆଉ କ କଲରା ଆଳୁ ଭଜା ଆଉ ସେଇ। । ତାର ତରକାରୀ ଆଉ ଗୋଟେ ମୁଗ ଡାଲି ଲାଉ ପକେଇକି ଗୋଟେ କଣ ମୁଗ ଡ଼ାଲି ର ଛେଲି ହ ସୋ କରିଥିଲି
ବାପରେ ବଢ଼ିଆ ହୁ
ହଁ ଆଜି ବି ଖାଇବା ଟା ବହୁତ ବଢିଆ ଥିଲା
ହଁ ହଁ।
ଆଉ। ମୁଗ ଡାଲି ର ଝାଲ
କଣ କରୁଛନ୍ତୀ? ଭଏସ କଟିଯାଇଛି ସୁବୁନି।
କିନ୍ତୁ ମତେ ସବୁ ସବୁଠି ବେଶି ଭଲ ଲାଗେ।
ହୁଁ ମୁଗ ଡାଲ ଟା ବି ହେଲଦି ଟା ଦେହ ପାଇଁ।
ବୁଝିଲେ।
ତମ ଭଏସ କଟି କଟିକି ଆସିଚି।
ସୁବିଲା।
ହୁଁ ହୁଁ ଏବେ ଶୁଭିଲା।
ହଁ ଏବେ ଶୁଭିଲା।
ଏବେ ଶୁଭିଲା। ହ ତାପରେ ଆ। ଆପଣ ମାନେ କୌଣସି ପେଟ ପେଟ ଗରମ ହବନି ପେଟ ଥଣ୍ଡା ରହୁଛି ଭଲ ଆଉ ସବୁଆଡୁ ମାନେ ତାର ସ୍ଵାଦ ସ୍ୱାଦ ଟା ବି ବହୁତ ବଢିଆ ମୁଗ ଡାଲିକୁୁ ଟିକେ ସମ୍ମାନ କରିକି ଭାଜି ଦେବେ ତା ସ୍ୱାଦ
ହଁ ମୁଗ ଡାଲି ତ ଭାଜି କଲେ ବି ଭଲ ଲାଗେ ପଣା ମୁଗ ଡାଲି ହଉ କି ଲାଉ ମୁଗ ଡାଲି। ପୁଣି କଟୁଛି ଭଏସ।
ଟିକେ ମସୁର ଡାଲି ବି ପକାଏ
ବଇ ବହୁତ କଟୁଛି। ତମ ଭଏସ ବହୁତ କଟୁଛି।
ଆଉ ଯଦି ମୁଗଲି କରିବେ ଆଉ ଟିକେ ପିଆଜ ଟିକେ ବେଶୀ କରି କାଟି ପକେଇବା ତାହେଲେ ସେଇଟା ବଢିଆ ଲାଗ
ହୁଁ ହଁ।
ଆଛା। ତମ ଭଏସ ତ ବହୁତ କଟୁଛି ଆଉ। ଭଏସ ବହୁତ କଟିଲା ଶୁଭୁଛି। ନାଇଁ ନାଇଁ କଟି ଯାଉଛି ବହୁତ ଯାଦା।
ହଁ।
ବ୍ଲୁଟୁଥ ଲଗେଇେଛନ୍ତି ବ୍ଲୁଟୁଥ କାଢିକି କଥା
ହଁ ମୁଁ ଲାଉ ମୁଗ ଡାଲି କରିଥିଲି ତା ସହିତ ଟିକେ ମସୁର ଡାଲି ବି ପକ୍ କେଇବେ ବଢିଆ ଲାଗିବ।
ଆଚ୍ଛା ଆଛା ମୁ କେବେ ତ ଟ୍ରାଏ କରିନି ମୁଁ ମସୁରୀ ଟାଲି ଅଲଗା କରେ ମୁଗଡାଲି ଅଲଗା କରେ ଏବେ ସ ଶୁବିଲା।
ମସୁର ଡାଲି ପକେଇ କରିବେ ବଢିଆ ଲାଗିବ।
ହଁ ନେ ମଷା କହିଲି, ମୁଁ ମସୁର ଡାଲି ପକେଇକି ଟ୍ରାଏ କରିନି ମସୁରୀ ଡାଲି ଅଲଗା କରେ ମୁଗୁ ଡାଲି ଅଲଗା କରିବ ଦେଖିବାକୁ ଟ୍ରାଏ କରି ଆଉ।
ହ୍ୟାଲୋ।
ହଁ ଏବେ ଶୁଭୁଛି।
ତମେ ବ୍ଲୁ। ଟୁଥ ଲଗେଇଛ, ବ୍ଲୁଟୁଥୁ କାଢିଦିଅ।
ହୁଁ